ହ କଣ କରୁଛୁ ଝୁଅ?
ଏଇଠିକି ବସିଛି ଆଉ ତମେ କଣ କରୁଛ?
ନାଇଁ ମୁଁ ଯାଇଥିଲି ଟିକେ ମାର୍କେଟ କୁ ଆସିଲି ଏବେ ଆଉ।
କାହିଁ ଯାଇଥିଲ
ଛୁଆ ଗୁଡା କହିଲେ ଟିକେ ଖାଇବେ ବୋଲି ତ ଆଉ ଟିକେ ଟିଫିନ ଆଣିବା ପାଇଁ ଯାଇଥିଲି ଆଉ। ଆଉ। ତମର ଏନେ କଣ କେମିତି ଚାଲିଛି?
ହଁ ଚାଲିଛି ସବୁ ଠିକ ଠାକ ଆଉ।
ଆମର ଏବେ ଗୋଟେ ଟ୍ରେନିଂ ପିରିୟଡ ଚାଲିଥିଲା ହେଲା। ଆ ଏବେ କଣ ମଝିରେ ଚାଲିଥିଲା ଆଚୁଆଲି ଜିନିଷ ଗୁଡା ଲୋକ ମାନେ ବୁଝୁନାହାନ୍ତି। ଏଇସବୁ ଜିନିଷ ଏଇ ନ ମାନିକି କୋଭିଡ ବେଳେ କେତେ ହଇରାଣ ହେଲେ ଏଇ ଏ ସବୁବେଳେ ସାନିଟାଇଜିଂ ରହିବା ନିହାତି ଦର୍ କାରେ ହଁ ତ ଲୋକମାନଙ୍କୁ ଲାଟିନ୍ ଦିଆହେଲା ଲାଟିନ୍ ୟୁଜ କରୁନାହାନ୍ତି ବାହାରେ ଯାଇକି ଲାଟିନ୍ କରୁଛନ୍ତି। ବାହାର ଜିନିଷ ଗୁଡା ପରିବେଶ ପ୍ରଦୂଷଣ କରୁଛନ୍ତି। ତ ଘରେ ବି ନିଟ୍ ଆଣ୍ଡ କ୍ଲିନ ରଖିବା ପାଇଁ ସବୁବେଳେ ସାନିଟାଇଜିଂ କରିବା ଦରକାର ଘରେ ସବୁବେଳେ ଡେଟଲ ଫେଟ ଡେଟଲରେ ପୋଛିକି ବ ହଁ ତ
ସେଇଟା ତ ଆମେ ନିଜେ ହିଁ ସେଇଟା ତ ଆମେ ଚାହିଁ ସମାାଧାନ ହେଇପାରିବ ଯୋଉ ପର୍ଯ୍ୟନ୍ତ ଆମେ ଚାହିଁଛେ ଯୋଉ ପର୍ଯ୍ୟନ୍ତ ଆମେ ନ ଚାହିଁଛ ତ କିଛି ହେଇପାରିବନି ଆମେ ଯଦି ଚାହିଁବା ନିଜକୁ କ୍ଲିନ ରଖିବାକୁ ତ ଆରାମସ ଆମେ ରହିବା। ଲୋକେମାନେ ଘରେ ଘରେ ଲାଟ୍ରନ୍ ରହିକି ବି ସେ ବାହାରକୁ ତାକୁ ଯେବେ ବାହାର ଜାଗାରେ ୟ୍ଯଜ୍‌ କରିବେ ଯାହା ଦ୍ୱାରା ଇମ୍ପେକ୍ସନ୍ ହଉଛି ରୋଗ ହଉଛି ଡାଇରି କୁଣ୍ଡିଆ ମେଲେଟିଆ ଏ ସବୁର କାରଣ।
ଉଁ।
ଏମତି ଆମେ କଣ ନର୍ମାଲି ଖାଇବା ପୂର୍ବରୁ ହାତ ଧୋଇବା। ସାବୁନ ରେ ହାତ ଧୋଇ ଧୋଇବା କି ଡେକ୍ଟଲ ରେ ହାତ ଧୋଇବା କି ଯାହାବି ହଉ ତ ଲୋକେ ଗୋଟେ ଗୋଟ ଲୋକ ସେମିତି ବସି ସେବେ ହାତ ଧୋଇ ଦଉଥିବେ ଖାଇଦଉଥିବେ ସେ ତ ରୋଗର ସମ୍ମୁଖୀନ ହେବେ ନା।
ହଁ।
ଏମିତି ଆଉ କଣ
ନାଇଁ ସେଇଥିପାଇଁ ଆମେ ଏବେ ମାନେ ସବୁ ଆମର ଯେତେ କୁନେଇପଡା ପଞ୍ଚାୟତରେ ଏଁ ଆମର ଦଶଟା ଯାକ ଗାଁ ବୁଲିକି ଆାମେ ପୁରା ଆୱରନେସ୍‌ ପୋଗ୍ରାମ କରେଇଥିଲ ଲୋକକୁ ସତ୍ ସତର୍କ କରଥିଲୁ ସବୁ କିଛି ଆମେ ତାଙ୍କୁ ବୁଝେଇଥିଲୁ ତ ଆଉଁ ଆମେ ଚାରି ପାଞ୍ଚ ଜଣ କ୍ୟାମ୍ପନିଂ କରିଥିଲୁ ଯୋଉ କ୍ୟାମ୍ପନିଂ ଗୁଡା ଆମକୁ ଅଁ ଆ ଗୋଟେ ଥର ଏଇ ଗାଁ ରେ କଲୁ ପୁଣି ସପ୍ ତବାଦ ପୁଣି ସେ ଗାଁକୁ ରିଟର୍ଣ ଆସିବୁ ଲୋକ କେତେ ଦୂର ସଚେତନ ହେଇଛନ୍ତି। କି ନାଇଁ ତାଙ୍କଠୁ ବି ସେ ସବୁ ଆମେ ବୁଝି
ଦେଖିବା ପାଇଁ ହଁ।
ଥିଲୁ ତ ଏମିତି ଯଦି ଆମେ
ତମେ ଯୋଉ ସେଇଥିରେ୍ କାମ୍ପିନନିକ, କରୁଛ ସେଇଥିରେ ଲୋକମାନେ ଇମ୍ପ୍ରଭ କରୁଛନ୍ତି ନା ଯେମତି ସେମତି ରହୁଛନ୍ତି।
ନାଇଁ ନିଶ୍ଚିନ୍ତ ତାଙ୍କ ଭିତରେ ବି କିଛିଟା ସଚେତନତା ଆସିଛି ସେମାନେ ନିଶ୍ଚିନ୍ତ ସେତିକି ନିଜକୁ ଇଏ କରିପାରିଛନ୍ତି ଯୋଉଥିରେ ବହୁତ କିଛି ଚେଞ୍ଜେସ ହେଇଛି ତାପରେ ଗୋଟେ କଥା ଆମେ ସବୁବେଳେ ଚେଷ୍ଟା କରିବା ଯୋଉ ଜିନିଷ ଟା ଆମ ପାଇଁ ଭଲ ହେଲା ଆମେ ଏଥିରୁ କିଛି ଶିଖିଲେ ଆମ ପପ୍ ପାଖାପାଖି ପରିବେଶରେ ଯୋଉମାନେ ରହିଛନ୍ତି ଆମେ ତାଙ୍କୁ ତାପରେ ଆମେ ଯୋଉ ଆଡକୁ ଗଲେ ତା ଉପରେ ବି ଆମେ ଯଦି ତାଙ୍କୁ କିଛି ସେତିକି ସତର୍କ କରେଇ ପାରିଲେ ସେମାନେ ବି ସେଥିରୁ କିଛି ଲାଭବାନ ହେଇପାରିବେ। ଯୋଉଟା କି ନିଜ ପରିବେଶ ନିଜେ ହିଁ ଠିକ ରଖିବାରେ ସେକାନେ ସେମାନେ ସକ୍ଷମ ହେବେ।
ହଁ। ସବୁ ଯୋଉ ଯୋଉ ଲୋକମାନେ ବୁଝୁଛନ୍ତି ତ ଯୋଉମାନେ ଟିକେ ଏଜୁକେଟେଡ ଅଛନ୍ତି ସେ ଫଟକି ଜିନିଷ ଟା ଧରି ପାରିବେ ଯୋଉମାନେ ବୁଝୁଚନ୍ତି ସେମାନେ ସ ସେଇ ଜିନିଷ ଗୁରା କଲାଠୁ ସିଏ ହଁ ବେଟର ରେ ରହୁଛନ୍ତି କିଛି ଧର ରୋଗ ଫୋଗ ହଉନି କିଛି ହଉନି। ଯୋଉ ମାନେ ନ ବୁଝୁଛନ୍ତି ଇଆଡୁ ସଆଡୁ କାମ କରୁଛନ୍ତି ହାତ ଫାତ ଧଉନାହାନ୍ତି କିଛି ଗୋଟେ କରୁନାହାନ୍ତି ଯୋଉ ଦ୍ଵାରା ସେ ଡାଇରିଆ ମ୍ୟାଲେରିଆ ର ସମ୍ମୁଖୀନ ହଉଛନ୍ତି।
ହୁଁ।
ସେ ହିଁ ଚାହିଁଲେ କରିପାରିବେ ଆମର ଏବେ କାମ କଣ ତମେ ଏବେ ଗଲ କାମ୍ପେନିଙ୍ଗ କ କରିଦେଲ ପଳେଇ ଆସିଲ ତାପରେ ସେ କଣ କଲେ
ସେଇ ଜିନିଷ ଟା ଆମେ ଯାହାଟା ବୁଝେଇଲୁ ଯଦି ସେ ସେତିକି ଇଏ ନାଇଁ ଏବେ ଜିନିଷଟା କାହିଁକି ବୁଝେଇଲେ କଣ ପାଇଁ ବୁଝେ
ବୁଝେଇଲେ ହଁ ସେ ଯେହେତୁ ଗୋଟେ ଏତେ ବାଟରୁ ଆସିଛନ୍ତି ତାଙ୍କ ଟାଇମ ଲସ୍ କରିକି ଆମକୁ ସେ ଟାଇମ ଦଉଛନ୍ତି କିଛି ତ ଗୋଟେ ରିଜିନ୍ ଅଛି ନା।
ଉୁଁ।
ସେଇଟା ଯଦି ସିଏ ନ ବୁଝିବେ
ଏବେ ରିସେଣ୍ଟ ଆମ ବ୍ଲକରେ ଚାଲିଛି ଉଁ ନିଜକୁ ନିଜେ କେମତି ରକ୍ଷା ଧର ତମକୁ କି ଆକ୍ରମଣ କରିବାକୁ ଚାହୁଁଛି ତା ଭିତରେ ତମେ ନିଜକୁ ନିଜେ କେମିତି ରକ୍ଷା କରି ପାରିବ ସେଲ୍ଫ ଡିଫେନ୍ସ ଆମ ବ୍ଲକରୁ ତିରିଶ ଜଣ ମେମ ବର ଆମର ଯାଇଛନ୍ତି ସିଲେକ୍ସନ ହେଇକି ସେମାନେ ସେତିକି ନିଜକୁ ମାନେ ପ୍ରୋଟେକ୍ଟ ରଖିବା ପାଇଁ ଅନ୍ୟଠୁ ବଞ୍ଚେଇବା ପାଇଁ ସେ ସବୁ ଟ୍ରେନିଂ ବି ଏବେ ଚାଲିଛି ଗଭର୍ଣମେଣ୍ଟ ତ ବହୁ ପ୍ରକାର ସ୍କିମ ଏବେ ସମ ଙ୍କ ପାଇଁ କରୁଛନ୍ତି। ତ ଯାହା ହଉ ଲୋକମାନେ ବି ସେତିକି। ଉ ସତର୍କ ହେଇକି ଆଗକୁ ବଢିକି ସବୁ କିଛିରେ ପାର୍ଟିସିପେଟ କରିପାରୁଛନ୍ତି ସେଇଟା ହେଲା ସବୁଠୁ ବଡ଼ କଥା।
ହଁ। ତ ଲୋକେମାନେ ଅଛନ୍ତି ତାଙ୍କ ଘର କାମ ଛାଡିକି ବି ସେ ଯାଇକି ଲୋକଙ୍କୁ ବୁଝଉଛନ୍ତି ଏମିତି କର। ସେମତି କର ଏଇ ଗମେଣ୍ଟ ଏଇ ଲୋକମାନଙ୍କୁ ଦେଖ ଲୋ ଲୋକମାନଙ୍କୁ ଏଇ ରୋଗ ହବନି ବୋଲି ଗମେଣ୍ଟ୍ ସମସ୍ତିଙ୍କୁ ପ୍ରତି ଘରେ ଘରେ ଲାଟିନ୍ ଦେଲେ।
ହୁଁ।
ଆସି ଯଦି ସେଇ ଲାଟି୍ନ୍ ୟୁଜ୍ ନ କରିକି ବାହାରକୁ ଯିବେ ତ ଗଭର୍ଣ୍ଣମେଣ୍ଟ କଣ ଆସି ତାଙ୍କ ଘରେ ଦେଖିବ କି? ତ ସିଏ କେମିତି କଣ କରିବେ ସେଇଟା ତ ସେ ନିଜେ ହିଁ। ଚାହିଁଲେ କରିପାରିବା ଆମେ ଗୋଟେ ଘରକୁ ଫିନାଇଲେ ଆମେ ପୋଛାପୋଛି ଏବେ କରୁଛେ। କୋଉଠି ଟିକେ ଧୂଳି ବସୁନି ଆମେ ଶୋଇବା ପୂର୍ବରୁ ବେଡସିଟ ଚେଞ୍ଜ କରୁଚେ। ନିଜର ଯୋଉ ଝାଳ ଫାଳ ଖରା ଦିନରେ ବାହାରୁଛି ତାକୁ କେମତି କ୍ଲିନ କରିବା ସବୁ ପ୍ରକାର। ବାହାରିଲାଣି ଯୋଉଗୁଡା ୟୁଜ କରୁଛେ ତ ଆମେ କ୍ଲିନ ହେଲେ ଆମ କଣ ପାଇଁ ରୋଗ ହବ ଯଦି ଆମେ କ୍ଲିନ ନିଜକୁ ନିଜ ନକରିବା ତ ରୋଗ ଟା ନିହାତି ହିଁ ହବ। ଯୋଉମାନେ ବୁଝୁଛନ୍ତି ସେ ବୁଝିଲେ। ରହିଲେ ଯୋଉମାନେ ନ ବୁଝିଲେ ନ ବୁଝିଲେ। ଆମ କାମ ଆମେ ଲୋକଙ୍କୁ ବୁଝେଇବା ବୁଝେଇବା ସିଏ ବୁଝିବେ ନ ବୁଝିବେ ସେଇଟା ତାଙ୍କ ଉପରେ ଡ଼ି ଡିପେଣ୍ଟ୍ କରେ ଆମେ ତ ଆଉ ତାଙ୍କ ପାଖରେ ସବୁବେଳେ ରହିକି ତ ବୁଝେଇ ପାରିବାନି ନା।
ନାଇଁ ଶୁଣ ଆଉ ଗୋଟେ କଥା ତାପରେ ଆମେ ଯଦି ଏଇଟା ନିଜେ ଆମ ଉପରେ ଆମେ ଆପ୍ଲାଏ କଲେ ଆମ ଦେଖ ଦେଖା ଦେଖି ନାଇଁ ନାଇଁ ଏଇଟା ସିଏ ନିଶ୍ଚିନ୍ତ ଏଇଟା ଏମିତି କରୁଛି ମାନେ ତାଙ୍କ ଘରେ କିଛି ରୋଗ ବାଗ ନାହିଁ। ତ ସିଏ ନିଜେ ହିଁ ସେଥିରୁ ଇନସପାର ହେବେ ନାଇଁ ନାଇଁ ନିଶ୍ଚିନ୍ତ ଏଇଟା ଦ୍ଵାରା ସେମାନେ ରୋଗ ରୁ ରକ୍ଷା ପାଇପାରୁ
ହଁ ହଁ ଆମେ ବି ସେମତି କରିବା ହଁ। ଦେଖା ଶିଖା ଓଡିଶା ଆମେ ଏ ଯେମିତି କରିବା ଲୋକଙ୍କୁ ଲୋକ ଦେଖିକି ହିଁ ଇମ୍ପ୍ରୁଭ କରିବେ। ହଁ ସେଇଟା ଠିକ କଥା। ତ ସିଏ ଯଦି ସିଏ ବି ନିଜକୁ ନିଜ ଜାଣିବେ ନା ଏଇ ଲୋକମାନେ କଣ ପାଇଁ କା ନୀଙ୍ଗି କରୁଛନ୍ତି କଣ ପାଇଁ ଆମକୁ ବୁଝଉଛନ୍ତି ସେଥିରେ କିଛି ଗୋଟେ ଅଛି ବୋଲି ସେ ଆମକୁ ବୁଝାଉଛନ୍ତି ସେମାନେ ନିଜେ କେମିତି କ୍ଲିନ ଅ ଛଅନ୍ତି ଆମେ କେମିତି ତାଙ୍କ ଭଳିଆ ହବା ଏମିତି ଚାହିଁଲେ ତ ହେଇଯିବ ସବୁ କିଛି।
ହୁଁ ଯଦି ସମସ୍ତଙ୍କ ଚିନ୍ତାଧାରା ସଅ ସମାନ ପଳେଇ ଆସିଲା ନା
ହଁ! ଯାହା ଚିନ୍ତାଧାରା ଯାହା ଯିଏ ଯେମିତି ଯୋଉ କାମରେ ଲଗେଇଲା ଯାହା ଚିନ୍ତାଧାରା ଆଉ କଣ! ଆମ କାମ ଆମେ ନିଜେ ସଫା ରହିବା ପାଞ୍ଚ ଜଣଙ୍କୁ ସେଇ ବିଷୟରେ ଶିକ୍ଷା ଦବା। ସେଇଟା ସିଏ ଶିଖିବେ ନ ଶିଖିବେ ସେଇଟା ତାଙ୍କ ଉପରେ ନିର୍ଭର କରେ।
ହୁଁ ଆଉ ଆଜି କଣ ଖାଇଥିଲ?
ଆଜି ଖାଇଥିଲି ଭାତ ଡାଲି ପୋଟଳ ଭଜା! ସାଙ୍ଗ ଭଜା ସାଲାଡ। ତମେ କଣ ଖାଇଥିଲ?
ଆଜି ଆମର ହେଇଥିଲା ଭୁତ ଭାତ ବୁଣ୍ଟ ଡାଲି ଆଳୁ ତରକାରୀ କଲରା ଆଳୁ ଭଜା ଶାଗ ବଜା।
ଭଲ!
ହୁଁ ଆଉ ବୋଉ କଣ କରୁଛନ୍ତି?
ହଁ ମମି ଘରେ ଆଉ କଣ କରିବେ ରୋଷେଇ ବଷେଇ କରୁଥିବେ ଆଉ! ହଁ!
ହୁଁ!
ଆଉ ସବୁ କଣ କେମିତି ଚାଲିଛି ସବୁ?
ହଁ ସବୁ ସେମତି ଠିକ ଠାକ ଚାଲିଛି। ଏବେ ଆମର ଅ ପୁଣି ଏଇ ଯୋଉ ଉଁ ଗୋଟେ ସୁଭଦ୍ରା ସ ମଳା ଗମେଣ୍ଟର ସ୍କିମ ସେସବୁ ଉପରେ ଆଲୋଚନା ହଉ ଥିଲା ଯାଇଥିଲୁ ସବୁ ପଞ୍ଚାୟତ ଅ-ଅଫିସରେ ସେ ସୁଭଦ୍ରା ଶକ୍ତି ମେଳା ଗୋଟେ ଇଏ ହେଇ ଥିଲା ତାପରେ ଭୁବନେଶ୍ଵରରେ ଗୋଟେ ହେଇଥିଲା। ସେଠିକି ଯାଇଥିଲୁ ରଜ ଉପରେ ବଢିଆ! ଦୋଳି ଖେଳିଲୁ ସେଠି ସବୁ ପ୍ରକାର ଆଇଟମ ସାମାନ ବିକ୍ରି ଗୋଟା ହଉଥିଲା! କିଣାକିଣିି କଲୁ। ଆମ ସରକାର ମୋହନ ମାଝି ସରକାର ସିଏ ବି ଆସିଥିଲେ ମ ଆମ ମୁଖ୍ୟମନ୍ତ୍ରୀ।
ଓହୋ!
ପ୍ରଭତି ପରିଡ଼ା ମ୍ୟାଡାମ ସିଏ ବି ଆସିଥିଲେ। ହୁଁ!
ଆଉ ରଜରେ କୁଆଡେ ଯାଇଥିଲ ବୁଲାବୁଲି କରିବା ପାଇଁ?
ହଁ ଏଇ ରଜରେ ଏମିତି ସବୁ ବୁଲାବୁଲି ତ ଆଉ କଣ ଏଇ ଦୋଳି ଫୋଳି
ମୁଁ ଯାଇଥିଲି ପା ଦାଦା ଛୁଆ ମାନଙ୍କୁ ନେଇକି ଯାଇ କଲ୍ୟାଣପୁର ଯାଇଥିଲୁ ସେଠି
ହଁ କଲ୍ୟାଣୀପୁର ତାପରେ ଏଠି ଯୋଉ ଧାକୁଲେଇ ପାଖରେ
ରଜ ପାନ ଖାଇଛ ନା ନାଇ?
ହଁ ରଜପାନ ଖାଇଛି।
ଆଉ ଆମ ପାଇଁ ଗଟା ପଠେଇଲ ନାଇ!
ଆର ବର୍ଷ ପଠେଇ ଦବା ଆଉ!
ହଉ! ଆଉ ନୂଆ ଡ୍ରେସ କେତେବେଳ ହେଇଥିଲା?
ଚାରିଟା ରଜ ତ ଚାରିହଳ ହବ ଆଉ କଣ!
ଶାଢ଼ୀ?
ନାଇଁ ଶାଢୀ ଫାଢୀ ହେଇନି ଏମିତି ଡ୍ରେସ ଏମତି ଚାଲିଛି ଆଉ! ଆଉ ଖିଆ ପିଆ ଏବେ ସରିଲାଣି ନା ସରିନି?
ନା ମୁଁ ସେ ଛୁଆଙ୍କ ପାଇଁ ଆଣିଥିଲି ଟିକେ ରୋଲ୍ ଆଣିଥିଲି ଭେଜ ରୋଲ୍ ସେ ବସିକି ଖାଉଛନ୍ତି। ତାପରେ ଦେଖିବା ମୁଁ ଏବେ ଯାଇଥିଲି ତ ମାର୍କେଟ ଆସିଲି ସାଙ୍ଗେ ସାଙ୍ଗେ ଆଉ।
ହ
ହଉ।
ହୋଉ ଆଉ।
ଆଉ କାଲି ସବୁ କଣ ବାହାଘରିଆ ଯାଇଥିଲେ ସେ ତମ କ୍ଲାସମେଟ ନୁହଁ କି ଏମାନେ ଓ ତମ କ୍ଲାସମେଣ୍ଟ ହଁ ନିତୁ ବା ଯାଇଥିଲେ ନିତୁ।
ହଁ ନାଇଁ ନାଇଁ ସିଏ ଦିଦି ହେରୀଙ୍କା କ୍ଲାସ ମେଣ୍ଟ ସିଏ ଆମ କ୍ଲାସମେଣ୍ଟ ନୁହଁ। ସେରିମନି ତ!
କଣ କୋଉଠି କୋଉଟେ ଯାଇଥିଲେ ବା ଏଇ ମାନେ ପୂଜା ଯାଇଥିଲା। ସେ ଯାଇଥିଲେ ମାତୁନା ସାଙ୍ଗରେ ଫଟୋ ଉଠେଇଥିଲେ ସବୁ।
ହଁ ହଁ।
ହଉ ଯାଅ। କଣ କର ଆଉ।